ହ୍ୟାଲୋ।
ହ୍ୟାଲୋ ଆଜ୍ଞା।
ମୋ ଭଏସ୍ ଶୁଭୁଛି ଠିକ୍ ସେ?
ଆଜ୍ଞା, ଆଜ୍ଞା, ଶୁଭୁଛି। ମୋ ବଏସ ଶୁଭୁଛି ତ?
ହ୍ୟାଲୋ।
ହ୍ୟାଲୋ।
ହଁ ମୁଁ କହିଲେ ମୋ ଭଏସ୍ ଶୁଭୁଚି?
ଆଜ୍ଞା, ଆଜ୍ଞା, ମୋ ଭଏସ୍ ଠିକ ଶୁଭୁଚି ତ?
ହଁ, ହଁ ଶଭୁଚି।
ଆଜ୍ଞା।
କଣ କରୁଥୁଲ?
କଣ କରିଥିଲି, ମୁଁ ଏଇ ବସିଥିଲି।
ଆଚ୍ଛା, ତୋମେ କଣ କର, ମୁଁ ବି ଏଇ ଜଷ୍ଟ ବସଛି। ଖାଇବା ହେଇନି ଖାଇବା ହବ ଲଞ୍ଚ। ଦିପର ଖାଇବା ଷ୍ଟାର୍ଟ ହେଇନି। ତୋମେ କରିସାରିଲଣି?
ଅ, ନା ମାମା ତ ଏବେ ନାହାନ୍ତି, ମାମା ଆସିଲେ କରିବେ ଆଉ।
ଓ ହଁ ମାମା କଣ
ବିଜ ନାଇଁ ବିଜନେସ୍ ମାନେ ବାବା ମାମା ଦିଜଣ ହିଁ ବିଜନେସ୍ ଆ,
ଅଁ, ହଁ।
ହେ ଦିଇଜଣ ହିଁ ମାନେ ମୋ ଗୋଟେ ସପ୍ ଘର ପାଖରେ ଅଛି ତ ଦୁଇଜଣ ହିଁ ସେଇଠି ରୁହନ୍ତି ଫର୍ଣ୍ନଣିଚର୍।
ଫର୍ନିଚର ଆଚଛା ଆଉ ଆଉ ମା ବାବା କେତେବେଳେ ଆସନ୍ତି।
ମାମା ବାବା ଆସିଲା ବେଳକୁ ସେଇ ଗୋଟେ ପାଖାପାଖି ହେଇଯାଏ। ବାବା ମାମା ବାବା ଆସିଲା ବେଳକୁ ଦିଟା। ମାମା ଆସିଲ ବଳ କୁ ସେଇ ସାଢ଼େ ବାରଟା ଗୋଟେ ବେଳକୁ ପଳେଇ ଆସନ୍ତି କାରଣ ମାମା ଆସିକି ରୋଷେଇ ବି କରନ୍ତି ତ ସେତେବେଳକୁ ପଳେଇ ଆସନ୍ତି ଆଉ ସେଏ ଆସିକି ରୋଷେଇ ଆସ ତ ସ୍କୁଲ ଛୁଟି ମାନେ କଲେଜ ମୋ ଭାଇର ବି ଭାଇଟ ସାନ ତ ସ୍କୁଲ୍ ଯେହେତୁ ଛୁଟି ଅଛି ତ ଘରେ ଆଜି ଦୁଇଜଣ ଅଛୁ। ମୁଁ ଆଉ ମୋ ଭାଇ, ନହେଲେ ତ ଆମେ କଲେଜ୍ ପଳାଉ। ଭାଇର ନାଇନ୍ଥ୍ କ୍ଲାସ୍।
ଆଚ୍ଛା! ଆଉ ତମେ ତମର ହବି କଣ? କଣ ଭଲ ପାଅ କରିଆ ପାଇଁ? ପଢା ତ ଗୋଟେ ସାଇଡ୍ ଆଉ କଣ?
ମୁଁ ଏମତି ଡ୍ରଇଂ ପେଣ୍ଟିଂ କରେ। ଯଉ ସବୁ ଆପଣ ଯେଦି ଦେଖିଥିବେ ଏମତି ଫୋନ ମାନେ ଅନଲାଇନରେ ସବୁ ମିରର୍ ରେ ଯୋଉ ପେଣ୍ଟିଗ୍ଂ ମିରର୍ ରେ ସଵ ପିଡିଏସ୍ଟ କରି କରି ତା ଭିତରେ ପୁଟି ଲଗେଇକି ଯୋଉ ଗୋଟେ କରନ୍ତି କଲର୍ ଦେଇକି
ଆଚ୍ଛା!
ମାନେ ଏମତି ଅଛି ଗୋଟେ ହଁ, ମିରର ୱର୍କରେ। ଏମ୍ ଯୋଉ ଛୋଟୋ ଛୋଟୋ ମିରର୍ ସବୁ ଚିପକେଇ ଚିପକେଇ, ଆଜ୍ଞା। ଆଜ୍ଞା
ଓହୋ ହୋ ଘରେ ସଵ୍ ବନେଇଚ। କିଛି ନିଜେ ନିଜେ କଣ କଣ ସବୁ ବନେଇଛ?
ଅଁ ମାନେ ଏମତି ସବୁ ଆଉ ଗୋଟେ ଅଛି ମଣ୍ଡାଲା ଆର୍ଟ କରିକି
ହୁଁ, ହୁଁ, ହୁଁ।
ହଁ, ମାନେ ସେଥିରେ କଲର୍ ରେ ତାର ଗୋଟେ ଡଟିଙ୍ଗ ୱାଲା କି ମାନେ ଟୁଲ୍ ର ଗୋଟେ କିଟ୍ ଆସେ। ତମାନେ ସେଇଟା ପୁରା ଗୋଟେ ବକ୍ସ ଟାଇପ୍ର ଆସେ, ତା ଭିତରେ ବହୁତ ସାରାର କିଏ ମାନେ ତ ତାକୁ ସେଥିରେ ଡଟ୍ ଡ, ଡ, ଡ କରିକି ଏମତି ଗୋଟେ ଡିଜାଇନ ବନେଇବ କଲର୍ ରେ।
ହୁଁ, ହୁଁ।
ତ ସେମିତି ବହୁତ ସାରା କରିଛି, ତାପରେ ମିରର୍ ରେ ଆଗ ମିରର୍ ରେ ଗୋଟେ ବୋର୍ଡ଼ରେ ସବୁ ଏମତି ଗୋଟେ ବୋର୍ଡ଼ଟେ ଥିବ ତା ଉପରେ ମିରର୍ ସବୁ ଛିପ୍କା ହେଇଯିବ ଡିଜାଇନ ରେ। ଆଉ ତ ଡିଜାଇନ୍ ରେ ଚିପ୍କା ହେଇଯିବ ତା ଭିତରେ ତ ସ୍ପେସ୍ ରହିବ ନା? ମାନେ ଏ ଯୋଉ ମିରର୍ ସାଇଟ୍ରେ। ତ ତା ଭିତରେ ପୁଟି ପୁଟିରେ କଲର୍ ଗୋଳା ହେଇକି କିପୁଟି ହୋଉ ଫାଇଟ୍ ସିମେଣ୍ଟ ହୋଉ ସେଥିରେ କଲର ଗୋଳା ହେଇକି କି ତା ଭିତରେ ଲେପା ହୁଏ, ମାନେ ପୁରା ଏମତି ପେଷ୍ଟ କରିକି ସମାନ କରା ହୁଏ। ଯେମତିକି ମିରର୍ ତା ଜାଗାରରେ ରଇଵ ଆଉ ମିରର୍ ଉପରେ ସେଟା ଲାଗିବନି। ମିରର୍ ପୋଛା ହେଇଯିବ। ଆଉ ଖାଲି ଜାଗାରେ ପୁଟି ରହିଯିବ।
ଓହୋ, ସେମତି ମାନେ କଲରଫୁଲ୍ ତମେ କରିପାରିବ।
ଆଜ୍ଞା, ଆଜ୍ଞା! ସେଥିରେମ୍ ବହୁତ ସାରା କଲର୍ ମିସେଇକି ଏମତି କରନ୍ତି। ତାପରେ ମଣ୍ଡାଲା ଯୋଉଟା କହିଲି। ମଣ୍ଡାଲା ବି ଗୋଟେ ଅଛି। ସେଇଟା ବି କରନ୍ତି
ଆଛା! ଭାଇର କଣ ହବି?
ଭାଇ, ଭାଇର ସିଏ ବି ବହୁତ୍ ଭଲ ଡ୍ରଇଂ କରେ। ସିଏ ମ୍ୟୁଜିକ୍ ଗାଏ। ତାପରେ ଏମତି ସବୁ ଯୋଉ ସ୍ପିଚ୍ ଅଙ୍କରିଙ୍ଗ ଏଇସବୁ ଯୋଉ ସବୁକା ସେଇଟା ସିଏ ବହୁତ୍ ଭଲ କୁହେ। ମାନେ ସେ ବହୁତ କହିପାରେ ବହୁତ୍ ଭଲ ଲାଇକ ଏମତି ବହୁତ୍ ସାରା ସେ ପ୍ରାଇଜ୍ ବି ପାଇଚି ଷ୍ଟେଜରେ, ମାନେ ଏମତି ରବୀନ୍ଦ୍ର ମଣ୍ଡପ ଭଞ୍ଜକଳା ମଣ୍ଡପ ଏଇ ସବୁ ଯୋଉ ମଣ୍ଡପ ସବୁ ଅଛି ସେଇଠି ଯୋଉ ପ୍ରୋଗ୍ରମ୍ ସବୁ ହୁଏ ତ ସେ ପ୍ରୋଗ୍ରାମରେ ବି ସେ ଯାଇକି ବହୁତ୍ ସାରା ପ୍ରାଇଜ୍ ପାଇଚି। ତାପରେ ତାଙ୍କ୍ ଆଉ ତାର ଭଲ ପାଠ ବି ମାନେ ସ୍କୁଲରେ ତାଙ୍କର
ନାଇଁ ଡ୍ରଇଂଟା ଯାହାର ଭଲ ହୁଏ କହନ୍ତି, ତାଙ୍କର ପାଠଟା ବି ଭଲ ହୁଏ।
ଆଜ୍ଞା ଆ
ହଁ ହଁ ଏଇଟା ମୁଁ ଜାଣିଚି। ଯେ କହନ୍ତି ଡ୍ରଇଂ ଯୋଉମାନେ ଭଲ କରନ୍ତି ସେମାନେ ପାଠ ବି ଭଲ ପଢ଼ନ୍ତି। ମାନେ ସମସ୍ତଙ୍କ ପାଇଁ ତ ସେଇଟା ଆମେ ଆପ୍ଲିକେବୁଲ୍ ନୁହେଁ ନୁହଁ। ପ୍ରାୟତଃ ଉଁ ଯୋଉମାନେ ଟିକେ ଭଲ କରନ୍ତି ସ ସେମାନଙ୍କର ମାଇଣ୍ଡଟା ବହୁତ ସାର୍ପ ଥାଏ ବୋଲି କୁହନ୍ତି, ବହୁତ ତୀକ୍ଷ୍ଣ।
ଆଚ୍ଛା।
ତ ଭଲ ତମ ଭାଇ ଭଉଣୀ ଦି ଜଣଙ୍କର ଗୋଟେ ପ୍ରକାର ହବି। ଭାଇ ଭଲ, ମାନେ ଡିବେଟ ବକ୍ତୃତା ଦଉଛି ଭଲ।
ଆଜ୍ଞା।
ପ୍ରାଇଜ ଫାଇଜ ପାଉଛି, ପୁରସ୍କାର ପାଉଛି, ଭଲ କଥା।
ତାଉ ତାର ପାଠ ବି ବହୁତ ଭଲ ହଏ, ଯୋଉ ସ୍କୁଲ ମାନେକରେଥାଏ ଷ୍ଟୁଡେଣ୍ଟ ଅଫ୍ ଦି ଇୟର ଦି ବର୍ଷ ହେଲାଣି ସେ ହିଁ ଷ୍ଟୁଡେଣ୍ଟ୍ ଅଫ ଦି ଇଅର୍।
ବାବା, ବହୁତ ଭଲ ଆଉ।
ଯୋଉ ଓଲମ୍ପ
ଭାଇର କୋଉ ଷ୍ଟାଣ୍ଡାର୍ଡ କହୁଥିଲ?
ଅ ନାଇଁଥ।
ନାଇନ୍ଥ ଷ୍ଟାଣ୍ଡାର୍ଡ଼, ଆ ଭଲ ଆଉ।
ଆ ଯୋଉ ଷ୍ଟୁଡେଣ୍ଟ ଯୋଉ ଆଉରି ଅଲମ୍ପିଆଡ଼୍ ଯୋଉ ଥାଏ
ହଁ ହଁ ହଁ ଅଲମ୍ପ୍ୟାଡ
ଅଲମ୍ପ୍ୟାଡରେ, ସେ ଇଂଲିଶ ଅଲମ୍ପ୍ୟାଡରେ ଓ ଅଲ୍ ଓଡ଼ିଶା ର଼୍ୟାଙ୍କ ସେକେଣ୍ଡରେ ଥିଲା।
ବାବା ବଢିଆ ଆଉ।
ତ ସେ ଭଲ ପାଠ ପଢେ, ମାନେ ତାର ବହୁତ ସାରା ଏମିତି ଗୁଣ ଅଛି।
ଡ୍ରଇଂ, ଡାନ୍ସ ବି କରେ ମ୍ୟୁଜିକ ବି ଗାଏ।
ଆଉ ଅଲରାଉଣ୍ଡର ଆଉ ସବୁ ମାନେ ଗୁଣରେ ପରିପୂର୍ଣ୍ଣ ତମ ଭାଇ ଆଉ। ଯା ହଉ, ଖେଳ ଫେଳ ଭଲ ପାଆନ୍ତି ନା ନାଇଁ?
ହଁ ଖେଳରେ ବି ସିଏ ଅଛି, ମାନେ ଏମିତି ରନିଙ୍ଗ ବଗେରାରେ ତି ନୁ ଏମତି ଛୋଟ ମୋଟ ସବୁ ଖେଳ ଥାଏ ଏମତି ସ୍ୟାକ ରେଶ୍ ସ୍କୁଲମାନଙ୍କରେ
ହଁ ହଁ ନା ନା ସେ ଭଲ ପାଆନ୍ତି ନା ନାଇଁ ଧର କ୍ରିକେଟ ଖେଳିବା ପାଇଁ ଜଣେ ଜଣେ ଥାନ୍ତି ନା ଖେଳିବାକୁ ବି ବହୁତ ଭଲ ପାଆନ୍ତି। କ୍ରିକେଟ ହେଲା କି ଏଗୁଡ଼ା ସବୁ ନାଇଁ, ନାଇଁ ଏମିତି ନର୍ମାଲ ବାହାରେ ଖେଳା ଖେଳି। ଏଇଆ ତ, ଆଛା ତମେ ଖେଳିବାକୁ ଭଲ ପାଅ ନା ନାଇଁ?
ହଁ ମୋତେ ବ୍ୟାଡ଼ମିଣ୍ଟନ ବହୁତ ଭଲ ଲାଗେ, ବ୍ୟାଡ଼ମିଣ୍ଟନ ଖେଳେ।
ଅ ହ। ଆଚ୍ଛା।
କିନ୍ତୁ ଆମେ ଦିଜଣ ଯେହେତୁ ଥାଉ ତ ଷ୍ଟାର୍ଟିଂରୁ କହିବାକୁ ଗଲେ ଆମେ ଘରେ ଏକୁଟିଆ ହିଁ ରହୁ। ମାନେ ବାପା ମା ତ ଯେହେତୁ ନଥାନ୍ତି ଅଧା ଟାଇମ ଘରେ, ତ ସେମାନେ ଯାଇସାରିଲା ପ ରେ ଆମେ ନିଜେ ନିଜେ ଏମିତି ରୋଷେଇବି କରିକି ଖାଉ। ତ ସେ ନାଇନ୍ଥରେ ହେଇକିବି ସିଏ ମାନେ ଯଦି ଆମ ଦୁଇ ଜଣଙ୍କ ଭିତରୁ ଯିଏ ବି ଘରେ ଏକୁଟିଆ ଥିବ ଆଉ ମାମା ଯଦି ଏମିତି କିଛି ଗୋଟେ କାମ ଅଚାନକ ପଡିଗଲା? କାରଣ ବିଜନେସର କିଛି ଠିକ ନଥାଏ। ମାନେ ଏବେ ଜଷ୍ଟ ମାମା ଆସିବାକୁ ବାହାରିଥିବେ କି ହଁ ମୁଁ ଆସୁଛି, ଆଉ ଯଦି ଅଚାନକ କିଏ ଗୋଟେ ଲୋ ଆସିଗଲେ ତ ଛାଡ଼ିକିତ ଆସିପାରିବେନି।
ହଁ ହଁ ହଁ ଆଗ କଷ୍ଟମର ମାନଙ୍କୁ ଆଗ ଡିଲଂସ୍ କରିବାକୁ ପଡିବ। ହଁ ତାପରେ ଏଗୁଡା ସବୁ, ଏଇ ବିଜନେସ ବି ସବୁ ମାନେ କଣ କହିଲ? ବିଜନେସ ର କିଛି ମାନେ ନଥାଏ। ଯେ ଆଜି ହବ ମାନେ ହବ। କେବେ ସଟନଟି ନାହିଁ କିଛି।
ଆଜ୍ଞା, କେତେବେଳେ ବି କିଛି ହେଇପାରେ, ଆଜ୍ଞା। ମାନେ ମୁଁ ଦିନେ ଦିନେ ରାତି ନଅଟା ସାଢ଼େ ନଅଟା ବେଳକୁ ସପ୍ ବନ୍ଦ ହେଲା ବେଳକୁ, ଯଦି କିଏ ଆସିଯାଉଛନ୍ତି ତ ଥୋଡି ଛାଡିକି ଆସିହବ, ତ ଏମିତି କିଛି ଟାଇମିଙ୍ଗ ନଥାଏ କି, କେତେବେଳେ ଆସିବେ ଯିବେ ତ ସେଥିପାଇଁ କିି ଆଉ ସିଏ ରୋଷେଇ ବି ମାନେ ନିଜେ କରିକି ଖାଇପାରିବ, ଏମିତି ଘରେ, ସେ ନିଜେ ତାର କିଛି ବି କରିକି ଯେମତି ହଁ ଏମିତି ନୁହଁ କି ସେ ଏମତି ଭାତ ଡାଲି ତ କରିପାରିବନି ଏମିତି ଏମିତି ଅଛି ଏମିତି କ ଅ ମ୍ୟାଗି ଫ୍ରାଏଡ଼୍ ରାଇସ୍ ହଁ ଫ୍ରାଇଡ ରାଇସ ବଗେରା କରିଦିଏ ବ୍ରାଇଟ ରାଇ ସେ ବିତା ଇୟ ୟଟ୍ୟୁବରୁ ଦେଖିକି ମନ ଇଛା, ବିରିୟାନୀ ସେ କରେ ରୁଟି ପଟା ସବୁ କରିଦିଏ ସିଏ, ସିଏ ମୋତେ ଖାଇବାକୁ କରିକି ଦିଏ
ଅସେଇବା ଗଲେ ତମ ଭାଇ ତାହେଲେ ସବୁ ସବୁ ଗୁଣରେ ପରିପୂର୍ଣ୍ଣ ଆଉ ଭଲ ଭଲ, ଭଲ ଦି ଜଣ ଏକୁଟିଆ ରହୁଛ ବି ବଡ କଥା
ହଁ ମାନେ ଏମିତି ଅଚାନକ ଯଦି କିଛି ଦରକାର ପଡିଲା କି, ହଁ ମାମା କିଛି କରିନାହାନ୍ତି? ତମେ ଦିଇ ଜଣ ଏମିତି ଖାଇ କି ଘରେ କିଛି ତ ଗୋଟେ କରାଇକି ଖାଇପାରିବୁ, ଏମିତି ଭୋକିଲା ଆଟଲିଷ୍ଟ ରହିବାକୁ ପଡିବନି
ହଁ ନାଇଁ ଭଲ ନା, ଭଲ, ତାପରେ ଆଜିକାଲି ବି ସମସ୍ତେ ତେ କାମ କରିବା ନିହାତି ଜରୁରୀ ଆଉ ନିଜେ ଆତ୍ମ ନିିର୍ଭରଶୀଳ ହବାଟା ନିହାତି ଦରକାର, ମାନେ ଆଜିକା ଯୁଗକୁ ଚାହିଁ, ବାବା ମାମା ଯେହେତୁ ଯାଉ ସେଇଟା ବି ଗୋଟେ ଭଲ ଜିନିଷ ତମାନେ ଶିଖିଲ, ଯଦି ମାମା ନାଇଥାନ୍ତେ ତମେ ତ କିଛି ବି ଜାଣିନଥାନ୍ତ, ଗ୍ୟାସ୍ ଲଗେଇ ବି ଜାଣିିନଥାନ୍ତତ, ଯାହା ହଉ ସେଇଟା ସେମାନେ ଯାଉ କରଛନ୍ତି ବୋଲି କମ ସେ କମ୍ ତୁମେ ଯୋଉ କହିଲା ନା, ଆମେ ଭୋକିଲା ରହିବୁନି କିଛି ନା କିଛି ଖାଇବୁ। କିନ୍ତୁ ଏବେ ପାଠ ପଢି ସାରିଲା ପରେ ତମେ ଧର ଏ କୋଉଠି ତମର ଗୋଟେ ଜବ ହବ, ଗୋଟେ ଚାକିରି ହେଇଯିବ ତମ ତ ଆଟଲିଷ୍ଟ କିଛି ନହେଲେ ତ ଯାହା ହେଲେ ସେ ଖାଇପାରେ ସବୁବେଳେ ତ ଆମେ ବାହାର ଖାଇବାଟା ଆମ ଦେହ ପାଇଁ କେତେ ଖରାପ
ଆଜ୍ଞା, ସେଇଟା ତ କେବେ ହେଇପାରିବନି।
ହଁ ତେଣୁ ନିଜେ ତ କିଛି ବନେଇ ଖାଇପାରିବ, ତାପରେ ଧୀରେ ଧୀରେ ଶିଖିଯିବ। ଏମିତି ଯେ ନାଇ ମାନେ ମା ବାପାଙ୍କର ମୁଣ୍ଡ ଖରାପ ହେଇଯିବ। କି ଆ ମୋ ଛୁଆ କିଛି ଜାଣିନି, ବାହାରେ ଖାଇବ, ଦେହ ଖରାପ ହବ, କଣ ବହୁତ ପିଲା ଏମିତି ଯାଉଛନ୍ତି ମାନେ କିଛି ବି ଜାଣିନାହାନ୍ତି ବାହାରେ ଖାଇକି ହଁ ଚାରି ଛଅ ମାସ ଭିତରେ ପୁଣି ଘରକୁ ପଳେଇ ଆସୁଛନ୍ତି ବ୍ୟାକ୍ କଣ ନା ଦେହ ଖରାପ ହେଲା, ଏତେ ଦେହ ଖରାପ ହେଲା, ଆମେ କଣ କାମ କରିବୁ କଣ, ଦେହ ଖରାପ ସେଠି ଏତେ ହେଲା।
ସେ ଆଟଲିଷ୍ଟ ଏମିତି କିଛି ତ ଗୋଟେ ଅନ୍ୟ ମାନଙ୍କ
ଆମେ ବେଶୀ କାହାକୁ ଭଲ ପାଅ, ବାବାଙ୍କୁ ନା ମାମାଙ୍କୁ, ବାବା ମାମା କାହାର ସବୁଠୁ କ୍ଲୋ ମାନେ ବହୁତ ପାଖରେ ତମେ
ମୁଁ ବାବାଙ୍କଠୁ ଭାଇ ମାମାଠୁ
ହ ହଁ ଉଲଟା ଆଉନା ଭଲ ଭଲ ସେୟାର ଯାହା ସହିତଚୁଆ ଯାହା ସହିତ କିଛି କଥା ଆମେ ଭଲସେ ସେୟାର କରିପାରୁଥିବା ତାଙ୍କ ସହିତ ଆମେ କ୍ଲୋଜ ବୁଝେଇ ପାରୁ ଥେ ତାଙ୍କ କଥା ଆମେ ବୁଝିବା ମାନୁଥିବା
ଆଜ୍ଞା ତ ଆମର ଓଲଟା ହେଇଯାଏ
ହଁ ହଉ ଆମ ସହିତ କଥା ଭଲ ଲାଗିଲା ଆମେ ପୁଣି କଥା ହବା ହେଲା ହଉ ରଖୁଛିେ ଆଁ
ଆଜ୍ଞା ଧବା
ହ